ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଶୁଣାଯାଉଛି। ହ୍ୟାଲୋ।
ହଁ ଶୁଣା ଯାଉଛି। ହଁ ଶୁଣ ଟିକେ ଟିକେ।
ହଉ ଯେଉଁ ପଟେ ନେଟୱାର୍କ ପାଉଛି ସେପଟେ ଟିକିଏ ରୁହ।
ଆଚ୍ଛା
ଠିକ ଅଛି ହୁଁ। ଖାଇଲ।
ତୁମେ?
ହାଁ।
ତୁମେ ଖାଇଲ ନା ନାଇଁ।
ହଁ ଆମେ ବି ଖାଇଲୁ ଏବେ।
ଓ ଆଚ୍ଛା ଆଉ କିସ କରୁଥିଲ?
ଏଇ କିଛି ନାହିଁ ଖାଇସାରିକି ବସିଥିଲୁ।
ଓ ହୋ।
ଆଜି କି ରୋଷେଇ ହେଇଥିଲା?
ଆଜି ଏଇ ଶାଗ ଭଜା ଆଉ। ଆଉ ତମର କିଏ କିଏ କେତେଟା ।
ଆମର ତ ଆଜି ଆଳୁ ପୋଟଳ ତରକାରୀ ଆଉ ଆଳୁ କୁନ୍ଦୁରି ଭଜା।
ଆଚ୍ଛା। ହଉ ହଉ କାଲି ବର୍ଷା ହେଲା ସେପଟେ?
ହୁଁ ସନ୍ଧ୍ୟା ହବ ହେଇଥିଲା। ପୁଣି ସେ ସାତଟା ଆଠଟା ବେଳକୁ ବି ପକଉଥିଲା। ହୁଁ ଆଜି ତ ବହୁତ ଖରା। ସେଇ ସନ୍ ତ ହଁ ସନ୍ଧ୍ୟା ହେଲେ ଯାଇଁ ପାଗ ଚେଞ୍ଜ କରୁଚି ଟିକେ ଟିକେ।
ହଁ।
ହୁଁ।
ଫେର୍ ସକାଳେ ବି ମେଘୁଆ ହିଁ ଥିଲା।
ହୁଁ। ସକାଳେ ବି ମେଘୁଆ ହେଇଥିଲା। ଏବେ ତ ପୁରା ଖ ଖରା ଦେଉଛି ରୁହ ସନ୍ଧ୍ୟାକୁ ଯଦି ପାଗ ଚେଞ୍ଜ କରିବ।
ହଁ କହିହବନି ସେ କଥା।
ହୁଁ। ଆଉ ଚାଷ କାମ ଚାଲିଛି? ।
କଣ କହିଲେ?
କହୁଚି ଚାଷ କାମ ଚାଲିଚି ନା? ହଁ। ବର୍ଷା ଦେଲେ ଯାଇଁ ଚାଷ କାମ ଷ୍ଟାର୍ଟ ହବ।
। । । ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ